ଆଉ
ଦିଦି ଗୁପ୍ ଚୁପ୍ ଖାଇଲ?
ହଁ ଗୁପ୍ ଚୁପ୍ ଖାଇଲି।
ଅହ।
କୋଡ଼ିଏ ଟଙ୍କାରେ ଭାଗ ବହୁ କମ୍ ଦେଉଛନ୍ତି କେତେ ଆମକୁ ଦେଲା କେତେ ପିସ୍? ପାଞ୍ଚଟା କି ଛଅଶହ ହେଇଥିବ କୋଡିଏ ଟଙ୍କା ରେ।
ମାତ୍ର।
ମାତ୍ର ମୁଁ ଆ ମୁ ଆମ ଶୁ
ଆଡେ ଦଉଚନ୍ତି।
ହଁ ପା ମୁଁ ଆମ ଝିଅକୁ କହିଲି ମୁଁ କହିଲି ଆମର ହେଣେ କୋଡ଼ିଏ ଟଙ୍କାରେ ଅଥଟା କି ତାଠୁ ଅଧିକ ବି ଦେଇଦେବ ସେ।
ସେ କହିଲେ ଏକ୍ସଟ୍ରା ପାଣି ବି ଆଉ ଶୁଖିଲା ଦେଇଦବ।
ହଁ ପା ସୁ ଦେଖଥିଲ କେତେ କମ ରହୁଛି।
କାଇଁ ଖାଉଚୁ?
ଆମର କଣ କହିଲ ଆମର ଟିକେ ଦୋଳା ନା ଆମର ଦଳା ହେଲା କି। ହ୍ୟାଲୋ ଆଁମ ଆମର ଦେଖୁନ ପୂ ଯୋ ପିଆଜ ପିଆଜ ରସୁଣ ଯୋଉ ଇଏ କଞ୍ଚା ଲଙ୍କା ଏକ ଥରେ ଦଳିକି ଦେଇନିକି ଏ ଆମ ଗୁପ୍ ଚୁପ୍ ଟା ଯଉ ତ ଗୁପ୍ ଚୁପ୍ ଆଏ ରସୁଣ କହିଲନି କପାଇଁ ସରି ମସଷ୍ଟେକ୍ ରେ ପାଟି ରୁ ସ୍ଲିପ୍ ହେଇଗଲା ରସୁଣ ନୁହଁ ମ ମୁଁ କହିଲି ଗୁପ୍ ଚୁପୁ ଯଉ ଆମେ ଯୋଉ ଆମର ଚଟାଟା ଅଲଗା ନୁହେଁ କି କଞ୍ଚା ଯଉ ପିଆ ଚ ଆଉ କଞ୍ଚା ଲଙ୍କା ଆଉ ମଟର ଫଟର ଦେଇକି ଯୋ ନା
ହଁ ହଁ।
ଆମର ତା ସମ୍ବଲପୁରରେ କେନ୍ତି କହିଲ?
କେମତି?
ସମ୍ବଲପୁରୀ ତରକାରୀ
ତରକାରୀ!
ହଁ ଯୋଉ ଆଳୁ ମଟର ତରକାରୀ ଯୋଉ ଚାଟ ଦେଖୁନ ଚାଟ ଯୋ ଚାଟ୍ ନୁହଁ ଚାଟ୍ ଯୋଉଭଳିଆ ଘାଣ୍ଟି ଫୁଣ୍ଟାଙ୍ଗି ଦିଅନ୍ତି। ସେମିତି ଘାଣ୍ଟି ଘୁଣ୍ଟାଙ୍କି ତାଙ୍କର ତରକାରୀ ଭେଟି ଦେବେ।
ତମେ ଆସ ମୁଁ ଆମ ଘରେ ଭଲକିନା କରିକି ଦେବି।
ହେଁ ହେଁ। ତମେ ପୁରା ୟାହାଉ ତମ ଘରୁକୁ ଗଲେ ମତେ ଦବ ଆଉ କରିକି ଆଉ ମତେ ଘରୁକୁ ଗଲେ ବହେ ଜିନିଷ ଆଇଟମ୍ ତମ ଆତରୁ କରିକି ଦବ ମମିଙ୍କୁ କହବନି।
ଆ ମତେ ଯେତିକି ଆସିଚି ମୁଁ ହେତିକି କରିକି ଦେବି।
ଅଁ ତମ ହାତରୁ ମତେଦବ, ଯୋଉଟା ଅଇଚି ସେଇଟା କରିକି ଦବ।
ମାନେ ମୁଁ ନା ସବୁ ଜିନିଷ କରିଦେବି ଖାଲି ମୋ ପାଖେ ଜଣେ ଠିଆ ହେଲେ।
ହଁ ମୁଁ ଛିଡା ହେଇ ପରିବି ମୁଁ ତମୁ ଗାଇଡ୍ କରିବି।
ହଁ ହଁ କିଛି କଥା ନାଇଁ ଖାଲି ଠିଆ ହବ। ଏଁ ଖାଲି ଯେମିତି ମତେ ନା ମତେ ଗ୍ୟାସ୍ ଲଗେଇବାକୁ ଦର ଲାଗେ ଆଉ ଗରମ ପାଣିଟାକୁ ମତେ ଟିକେ ଦର ଲାଗେ।
ଅହ ଗ୍ୟାସ୍ ଲଗେଇଆକୁ ଡର ଲାଗେ ତାହେଲେ ତୁମେ କଣ ଟେ ରୋଷେଇ କରିବ?
ମାନେ କଁ କହିଲ ଥରେ କଁ ହେଇଚି ଦେଖି କହିଲ ମୁଁ ଗ୍ୟାସଟା ଏମତି ଲଗଉଥିଲି ଏଟା ପୁରା ଏମିତି ଭାଉ କି ନାଗିକି ମୋ ହାତରେ ଲାଗିଗଲା ଆଉ ଥରେ ମୁଁ ଆ ଗରମ ପାଣିଟା ଏମତି ଗ୍ଲାସ ରେ ଢାଳିିକି ତଳୁକୁ ଆସୁଥିଲି ସେ କଣ ହେଇଚି ନା ସେ ପାଣିଟା ପୁରା ମୋ ହା ତରେ ପୁରା ପଡିଗଲା ମୋ ଚାରିଟାଙ୍କ ଆଙ୍ଗୁୁଳି ପୁରା ଫୋଟକା ଖଇଗଲା।
ହାତ ବଞ୍ଚିଲା?
ଫୋଟୋକା ହେଇଚି ମୋର ଦାଗ ଅଛି ପ୍ରମାଣ ଦେଖେଇଦେବି।
ଓ ଦାଗ ହେଇଚି। ଆଉ ସନ୍ଧ୍ୟାରେ ଖାଇଲ କିଛି ନା ପୁଅ ଗଲାନି ଆଣି।
ସିଏ ଆଉ କାହିଁ ଯିବ ଏଇନା ରାତିି ହେଲାଣି ସିଏ ଆଉ ଯିବ ଆ ମମି କଣ କରୁଚି ମୁଁ ଖାଇଲିି ନା।
ଅଁ ହ। ଆଉ ରାତିରେ ରୋଷେଇ ରୁଟି ଭାତ।
ହଁ ଆଜି ଗୁରୁବାରରେ ପା।
ଓ ଗୁରୁଆର୍ ରୁଟି।
ହଁ।
ଅ ହ ଆ କାଲି ଶୁକ୍ରାଆରେ ତମେ ତମେ ତ ଆଇଁଷ ଖାଉନ ମାମୁଁ ଘର ବି ଖାଉନାହାନ୍ତି ଆଇଁଷ।
ଶୁକ୍ରଆର ପା।
ହଁ ଆମ ମାମୁଁ ଘର ବି ଆଇଁଷ ଖାଉନାହାନ୍ତି।
ମୁଁ ଖାଲି ଅନେଇଚି କୋଉଦିନ ରବାର ଟା ହବ।
ଅହ ଖାଇବ ନାକି। ତମେ ମଟନ୍ ଖାଅ ମଟନ୍? ମଟନ୍ ଖାଅ?
ହଁ ମଟନ୍ ମୋର ଅଲ ଟାଇମ୍ ଫେଭରେଟ୍।
ଖାଲି ଖାଲି ଟିକେ ଦେଇଦବୁ ତୁ ମଟନ୍ କୁ ଆଉ ହଉଚି ପୁରୀ ନହେଲେ ତା ସତ ଚକୁଳି ପିଠା ଦେଇଲେ ମୁଁ ମତେ ଦେଇି ମୁଁ ଖାଲି ଖାଉଥିଲି। ଆ ତମ ତମକୁ ଭଲ ଲାଗେନି କି?
ନା ନା
କି
ମଶ ମସଲା ମୁଁ ଖାଇନି।
ହଁ ଭାଇ।
କେ ମୁଁ ପୁଅ ଆଉ ଖାଏନି ମଟନ।
ଆମ ପୁଅ ବି ଖାଏନି, କଣ ପାଇଁ ଖାଏନି?
କଣ ପାଇଁ?
ତାକୁ ଭଲ ଲାଗେନି ତାକୁ ଚିକେନ ଦଉନ ଖସି କିଲେ ଖଣ୍ଡେ ଖାଇଦବ ସେ।
କିନ୍ତୁ ମଟନ ଖାଇବନି ସେ।
ଯାହାହେନେ ମଟନ ମୁଁ ତ ଏକୁଡେ ଖାଉନି ମୋ ଭାଇ, ଭାଉଜ, ବାପା, ମା ସମସ୍ତେ।
ମତେ ମଁ ଯାଇଛି ମୁଁ ମୁଁ ପୁରା ବହୁତ ଆଇନସି ଆମ ବହୁତ ଏଇ
ମୁଁ ଭାଉଜ ବି ଭାଉଜ ଭାରି ନନଭେଜ ଲୋକ। ମୁଁ ଆଉ ଦେବେ ସେ ଏମିତି ଚିକେନ ପୋଡ଼ାଠୁ ଲଗେଇକି ଚିକେନ ଯାହା ଯାହା ସବୁ ଖାଇଦେବେ।
ଭାଇ କୁହନି ଆମର ନା ଯୋଉ କୁକୁରା ଫୁକୁରା ବହୁତ ଥିଲା ହେଲା। ଅ ତ ଆମ ହଁ କୁକୁରା
ହଁ
ମୋ ପାଟି ଲାଗୁଛି।
ତ ଆମର ଭାରି ଭଳିଆ ଥିଲା ତ ଆମେ ବିକ୍ରି କରୁନୁ ଆମେ ଆମର ରଖା ହେଇଥିଲା। ତ ଆମର ସବୁ ରବାରେ ଯେତେ ସବୁ ଆଇଁଷି ବାଲ ଅଛି ରବିବାରଠୁ ଆରମ୍ଭ କରିକି ଶୁକ୍ରବାର ବୁଧବାର ହେଲା ସବୁଦିନ ଆମର ଗୋଟେ କୁକୁର ନାରାମ ଖାଇବା ପାଇଁ।
ହଁ
ପୁଣି ସେ କୁକୁା ପୁଣି କଣୁ ଗୋଟେ କୁକୁଡ଼ା ନଡ ହେବ କଣ ସବୁ ମୁଁ ଖାଇଦେବି କି ସବୁ ତ ଖାଇ ହବନି ନା
ନା
କିଛି ତ କହିବ। ସେଇଆକୁ ପଳିଆ ମୋ ଆମେ ମୋ ଡାଡିଙ୍କର ମୋର ଖାଉ। ଏତେ ଆଇଁଷିଆ ମୋ ଡାଡି ମୋଠୁ ଏତେ ଆଇଁସିଆ ତାଙ୍କୁ ପଞ୍ଚୁକତ ଦଦଅ ତମେ ଶୁଖୁଆ ବୋଲେଇ ଦେଇଦଅ ମୋ ଡାଡ଼ି ଖାଇଦେବେ।
ନାମ
ଖାଲି ଶୁଖଆରେ ଖାଲି ଯଦି ବାସ୍ନା ହବ ପଞ୍ଚୁକରେ ସେ ଖଇଦେବେ।
ହଁ ହଁ ତ ରବିବାର ହେଲେ ତୁମେ କୁଟିକି ଆଇଁଷ ଖାଇବ।
ହଁ ବା ଦବାଲେ କନ ହବ।
ମୁଁ ମାମୁଁଘରେ ଥିଲି, ମୋ ଭାଇବି ସମ୍ବଲପୁରରେ ଜବ୍ କରୁଛି ନା ମୋ ଭାଇ ତା ରୁମକୁ ମତେ ରବିବାର ଦିନ ନେଇଯାଇଥିଲା। ଏଇ ରବିବାର ହେଲା ମୁଁ ତାକୁ କହିଥିଲି ବିରିୟାନୀ ଖାଇବୁ ବୋଲି ତାର ମନେ ଅଛି। ରବିବାର ତ ଛୁଟି ବାଲାଟା ମତେ ଧରିକି ଗଲେ ରୁମକୁ ଶୁଖୁଆ ବିରିୟାନୀ ଖାଇବୁ ମୁଁ କହିଲି ତମ ମାଇଁକୁ କହିବି ତୁ କାଳେ ରୋଷେଇ କରିଛୁ କୋହୁଛି ନାଇଁ ନାଇଁ ବିରିୟାନୀ ଅର୍ଡର କରିଛି ଖାଇବୁ। ଏ ମା ବିରିୟାନୀ ଦିଟା ଅର୍ଡର କଲା ମତେ ଜ ମୁ ମୁ ତ ଖାଇନି କଟ ପୁରୀଗଲା ମୋ ବି ଲେଗ୍ ପିସ ରେ ଆଣିଥିଲା। ମତେ କହେ ତୁ ଖା ଭାଇ ମତେ ଖାଇଦିନି ତୁ ତ ଖାଇ ହୁ କୋଠେ ଆଉ। ନା ମତେ ସବର୍ଷ ଖୋଇଲେ କୁହନ୍ତି, ମୋର ପୁରା ବେକ ପର୍ଯ୍ୟନ୍ତ ଖାଇବା ପଳେଇ ଆସଲା।
ଗୋଟେ ପ୍ଲେଟ୍ ଖାଇବ ନା ଦିଟା ପ୍ଲେଟ୍ ଖାଇବନା ଦିଟା ପ୍ଲେଟ୍ ଅଡର୍ କରିଦେଲେ।
ହଁ ପା ଦିଟା କରିଦେଇଥିଲା କହିଲା ତୋର ଗୋଟେ ମୋର ଗୋଟେ କହିଲା। ମୁଁ ସା ମୁଁ କହିଲି ଗୋଟେ ଖୋଲିଦବା ତାର ମୁଁ ଖାଇଲୁ ସେ ଖାଇଲାନି ଟିକେ ନାକୁ ଖାଇଲା, ମୁଁ ମୋର ଖାଇଲୁ। ନାଳୁଟାକୁ ମୋତେ ଜବର ଖୋଇଲା, କହିଲା ତୁ ଆଁ ମା ଜିଭ ପ୍ରାଣ ପଳେଇଲା ମୋର।
ଆଏ ଗୋଟେ ପ୍ଲେଟ୍ ଖାଇ ହବ ନା?
ଚିକେନ୍ ନା ମୁଁ ବେଶୀ ଖାଇ ପାରିବିନି କିନ୍ତୁ ଚିକେନ୍ ଭଲ ଲାଗେ, ଚିକେନ ପୋକଳ ଦେଲେ ମୁଁ ଖାଇଦେବି। ଆଉ ଖାଲି ଚିକେନ୍ ତ- ତରକାରୀ ଦେଲେ ଖାଇହବନି।
ଚିକେନ୍ ତକାରୀ ଏତେ ଖାଇହୁଏନି।
ଯେତେ ଖାଇବ।
ହୁଁ।
ତମେ ଦେଇ ଖାଇ ପିଇକି ମୋଟା ହୋଉନ।
ମୋଟା ହେଲିନି ଯେ।
ହାଁ
ହେଲିଣି।
ଆଉ ଟିକେ ହୁଅ ଏତିକି ତ ହବନି।
ଆଉ କଣ କରିବି କୁହନି, ମୁଁ ତ ଖାଉଛଚି ଯେତେ ଆଉ କିଏ ଖାଉନଥିବେ।
କଣ କରିବି କହିବ ସରି କଣ କରିବ କହିବି। ହି -ହି ମୁଁ ଜ୍ଞାନ ଦୋଉଛି, ମୁଁ ଏବେ ଖାଇବା ଷ୍ଟାର୍ଟ କରୁଛି।
ହଁ।
ଶୁଣ ସକାଳୁ ମାନେ ରାତିରେ ଡ୍ରାଇ ଫ୍ରୁଟସ୍ ସବୁ ଭିଜେଇ ଦେଇଥିବ। ହେଲା, ସକାଳ ସକାଳେ ପୁଣି କଣ କରିବ ନା ଆଉ ଗୋଟେ କପ୍ ଓସ୍ ନବ। ସେଥିରେ ଗୁଡ଼ ପକେଇବ ଆଉ ଖଜୁରା ଖଜୁରୀ, ଖଜୁରୀ ଫଜୁରୀ ଜାଣିଛ ନା ଖଜୁରୀ?
ହଁ- ହଁ -ହଁ।
ତ ତାକୁ ପକେଇଦବ। ତାପରେ ଟିକେ ଯଦି ପାଇବ କଁ କହିଲ? ଚକେଲେଟ୍ ଫ୍ଲେବର୍ ର ଯଦି ପାଇବ ଯୋଉ କଣ ହେଇଟା କହନ୍ତି ତ, ହଁ ନର୍ଥ ଯଦି ଟିକେ ପାଇବ ନର୍ଥ ଟିକେ ଯଦି ପାଇବ। ପକେଇଦବ। ତାପରେ ତ ତମେ କ୍ଷୀର ପେଇବା କଥା ପିଇବ ପକେଇବା କଥା ପକେଇବ ନହେଲେ ନାଇଁ ତମେ ଆଉ ପାଣି ବି ଦେଇପାରିବ, କଦଳୀ ବି ପକେଇବ।
ଆଚ୍ଛା।
ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦବ, ଗ୍ରାଇଡିଙ୍ଗ୍ କରି ତମ ଗୋଟେ ସେକ୍ ହେଇଗଲା, ତମେ ହେଟା ପିଇଦବ। ଆ ସେକ୍ ଟା ପିସାଇଲା ପରେ ଏତେ ବୋହୁତ୍ ଟାଇମ୍ ଭୋକ ଲାଗିବନି। ବତ୍ ତମେ ଯେହେତୁ ଗେନ୍ ପାଇଁ ଡାଇଟ୍ ଟା କରୁଚ। ତ ତମେ ଖାଇସାରିବା ପରେ ମାନେ ଧର ତମେ ସାହାସ୍ ଆସିବ ଯଦି ଖାଇବ। ତମକୁ ନିଶ୍ଚୟ ଭୋକ ଲାଗିବ ସାଢେ ବାରଟା ଗୋଟେ ବେଳକୁ ତମକୁ ନିଶ୍ଚୟ ଭୋକ ଲାଗିଥିବ। ତ ତମେ ସେତେବେଳେ ତମର ଯାହା ଭାତ ଯାହା ଖାଇବା କଥା ଖାଇବ। ଆଉ ତମେ ସେଥିରେ ଯଦି ପାରିବ ତ ଗୋଟେ ଅଣ୍ଡା ଆଡ୍ କରିବ ନହେଲେ ନାହିଁ।
ହଁ
ତାପରେ ଖାଇ ସାରିଲା ପରେ ଅ ପୁଣି ଯଦି ତମକୁ ମଝିରେ ଭୋଗ ଲାଗିବ ତାହେଲେ କଦଳୀ ବି ଖାଇପାରିବ। ତାପରେ ପୁଣି ତମେ ଚାରିଟା ବେଳକୁ ଯଦି କିଛି ଖାଇବ ତିଆରି କରିବା ପାଇଁ ଖାଇବ ନହେଲେ ତ ପୁଣି ଯଦି ପାରିବ ତ ସେ ସେକ୍ ଟା କରିକି ବି ପିଇ ପାରିବ ଆଉ ରାତିରେ ଖାଇଲା ବେଳେ ଦି ଟା ଅଣ୍ଡା କମ୍ପଲସରି ଖାଇବ।
ଅଣ୍ଡା! ଆଛା।
ମୋର ଏବେ ଯୋଉ ଦେହ ଖରାପ ହେଇଥିଲା ଆ ସେଇ ଯୋଉ ହିମାଂଶୁ ଡକ୍ଟର ଜଙ୍ଗଲ ସେ ମତେ କହିଥିଲେ କି ଆ ତମେ ୱେଟଗେନର ଡାଇଟ ଷ୍ଟାର୍ଟ କର। ତ ମୁଁ ଷ୍ଟାର୍ଟ କରିନଥିଲି ମୁଁ ଏବେ ଷ୍ଟାର୍ଟ କରିଛି।
ଅ ହ ହଉ ମୁଁ ଏତିକି ଖାଇବି ଦେଖିକି ମୋଟା ହେଇଗଲେ ତମକୁ ପୁରସ୍କାର ଦେବି।
ହୁଁ କଣ?
ମୁଁ ମୋଟା ହେଇକି ତମେ ମତେ କହିବ କି ପୁରସ୍କାର ନବ ମୁଁ ତମକୁ ଦେବି।
ହଁ ହଁ କିଛି କଥା ନାହିଁ ଦିଦି। ହଁ। ଆଉ କଣ କୁହ ଆଉ କଣ ଜାଣିବାର ଅଛି ମତେ କୁହ?
ମୁଁ ତମେ ଯେତିକି କହିଲ ମୁ ଆଗେ ସେତିକି କରିକି ମୋଟା ହେଇଯାଏ।
ହଁ।
ତମେ ମୋ ଇନ୍ଷ୍ଟାଗ୍ରାମରେ ଅଛ?
ମୁଁ ଆଜି ରାତିରେ ଦିନ ଡିଲେଟ୍ କରିଦେବି।
ମତେ କରିଦବ ତ ମାନେ ଫଲୋଇଙ୍ଗ୍ ଅଛ ମୋର?
ହଁ କିନ୍ତୁ ମୁଁ ଆଜି ସମସ୍ତଙ୍କୁ ଅନଫଲୋ କରିଦେଇଛି।
ଅନଫଲୋ ଭଲ କରିଛ।
ସମସ୍ତଙ୍କୁ କରିଦେଇଛି।
ହଉ ମତେ ମାନେ ମାନେ କଣ ଇନଷ୍ଟାଗ୍ରାମ ଖୋଲିବନି ଆଉ?
ନାଇଁ ନାଇଁ ମୁଁ ଖୋଲିବିନି ଆଉ ମୋ ଆଉ ମୋ ଟେନ୍ ସରୁ।
ଓ ହଁ ତାହେଲେ ଭଲ ଭଲ ଗୁଡଗାର୍ଲ୍। ଖୋଲନି ଏରା ଭଲ ନୁହ ଟେନ୍ଥ ସରୁ ମୋ ମୋ ଭଉଣୀ ତ କଲେଜ।
ହୋଉ ଯୋଉ ଦିଦି ମୁଁ ରଖୁଛି?
କଣ କହିଲ ଏ ସରି ସରି ପାଟିରୁ ସ୍ଲିପ ହେଇଗଲା। ହଁ ହଁ